ଆଜ୍ଞା।
କଣ କରୁଥିଲ ମ୍ୟାଡ଼ାମ?
କିଛି ନାହିଁ ଏବେ ଅଛି ଆଉ ଛୁଆଙ୍କୁ ସବୁ ସ୍କୁଲ ଗଲା ପରେ ଅଛି ଏକା ଫି।
ଆଉ ସକାଳର ଖାଦ୍ୟ ପ୍ରସ୍ତୁତ କରି ଛୁଆଙ୍କୁ ପଠାଇ ସାରିିଥିବେ।
ହଁ।
ଛୁଆ ଗାଧୁଆ ବେଳ ଖାଇବାର ନାସ୍ତା ନିଅନ୍ତି ନା କଣ କେମିତି?
ନା ନା ସେ ଆସିକି ଘରେ ଖାଆନ୍ତି।
ଦି ପହରେ ଘରେ ଖାଆନ୍ତି ନାଇଁ?
ହୁଁ।
ନାଁ ସ କ କେତେବେଳେ ସ୍କୁଲ ଯାଆନ୍ତି ପିଲା?
ସେ ଗଲେ ସଖାଳେ ଜଣେ ଗଲା ଆଠଟାରେ, ଜଣେ ଗଲା ନଅଟାରେ। ଆଉ ଆସିବେ ଜଣେ ଆସିବ ଦିଟାରେ, ଜଣେ ଆସିବ ତିନିଟାରେ।
ଛୁଆ ଆସିଲେ ଏକା ବେଳେ ଗାଧୁଆବେଳେ ଖାଇବେ ଆଉ ନାଇଁ?
ହଁ।
ସକାଳେ କଣ ଖାଇବା ବନେଇଥିଲେ?
ଇଟିଲି ଚଟନି।
ଇଟଲିରେ କଣ କେମିତି ଟିକେ କହୁନାହାନ୍ତି ଇଟଲି କଣ କେମିତି ବନେଇଲେ ତାର ପ୍ରସ୍ତୁତି କେମିତି କଣ କରାଯାଏ ଇଟଲିର?
ଚାଉଳ ଦୁଇ କପ୍ ଆଉ ବିରି ଦୁଇ କପ୍। ସେମ୍ ଏମାଉଣ୍ଟ ଦେଇକି ଭିଜେଇକି ତ ଆଠ ଘଣ୍ଟା ରଖିଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ କରିଦେଲା ପରେ ରାତି ସାରା ବାହାରେ ରଖିଦେଇ ଥିଲି ତାପରେ ସକାଳୁ କରିଥିଲି।
ତାହେଲେ ଆପଣ କହୁଛନ୍ତି ବିରି ଯେତିକି ଦିଆଯାଏ ଚାଉଳ ବି ସେତିକି ଦିଆଯାଏ ନାଇଁ କି?
ଫୁଲିବା ପାଇଁ।
ହୁଁ। ଯଦି ଚାଉଳ ଅଧିକା ଦବା?
ତାହେଲେ ସେଇ ଇନୋ କି ଖାଇବା ସୋଡା ପକେଇବା ପକେଇବାକୁ ପଡିବ ଫୁଲିବା ପାଇଁ।
ଆଛା ଯଦି ବିରି ସେ ଚାଉଳ ଅଧିକା ଦେବା ତାହେଲେ ଖାଇବା ସୋଡା ପକାଇବା ପଡ଼ିବ ଯଦି ବିରି ଅଧିକା ହୋଇଯାଏ ଚାଉଳ କମ୍ ହେଇଯାଏ ତାହେଲେ।
ତାହେଲେ ବି ଭଲ ହବ।
ଭଲ ହବ ନା। ଅଧିକା ଫୁଲିଯିବ ନାଇଁ କି?
ହଁ।
ତ ପାଖା ପାଖି ଦେଖିବାକୁ ଗଲେ ତାର କ୍ଵଣ୍ଟି ଟା ସେମ ରହିବା ଦରକାର।
ହଁ।
ଆଛା ଯୋଉଁ ଆପଣଙ୍କର ଯୋଉଁ ଚକୁଳି ବନାଯାଏ ଯୋଉଁ ଚକୁଳି ବନାଯାଏ।
ହୁଁ।
ତାର ବି ଏମିତି ପ୍ରୋସେସ୍ ନା ତାର କିଛି ଅଲଗା?
ସେଥିରେ ଚାଉଳ ଅଧିକ ରହେ।
ଚକୁଳି ରେ ଚାଉଳ ଅଧିକାର
ଉଁ ହୁଁ।
କାହିଁକି କାରଣ ତାର?
ନ ଫୁଲିଲେ ଚଳିବ ନା?
ଆଚ୍ଛା ସେଟା ନ ଫୁଲିଲେ ଚଳିବ ଠିକ୍ କଥା କହିଛନ୍ତି? କିନ୍ତୁ ଏଇଟା ଯେହେତୁ ଇଟିଲୀ ତାର ଛାଞ୍ଚରେ ପଡ଼ିଲେ ଟିକିଏ ଫୁଲିବ ଆଉ ଖାଇବା ପାଇଁ ବି ସଫ୍ଟ ଲାଗିବ ନାଇଁ?
ହୁଁ।
ଆପଣ ଭଲ ଆଉ ଛୁଆ ଟିଫିନ୍ ନେଇଥିବେ କି ନା ତାକୁ ନେଇନାହାନ୍ତି? ଯେ ଆଚ୍ଛା କଣ ତା ସାଙ୍ଗରେ କଣ ଖାଇବା ନେଲେ?
ଚଟନି।
ଚଟଣୀ କେଉଁଥିରେ ଚଟଣୀ ମୁଁ ନେଇଥିଲି ଭଦ୍ରକରୁ
କଣ କରନ୍ତି?
ମୁଁ ଜିଓ ଅଫିସ ରେ ଚାକିରି କରିଛି।
ଆଛ।
ରିଲଏନ୍ସ ଜିଓରେ କରିଛି।
ଓହୋ ମୋବାଇଲ ନମ୍ବର ପୋର୍ଟାଲ ଟି କରୁଥିବେ ତ?
ହଁ ମୁଁ ଆକ୍ଚୁଆଲି ଟାୱାର ଲାଇନ୍ଟା ଦେଖେ ଯେତିକି ଆପଣଙ୍କର ଜିଓ ଟାୱାର ସବୁ ଅଛି। ସେଗୁଡ଼ାକ ବିଲ୍ ପେମେଣ୍ଟ ଅ ଡିଜେଲ ଫିଲିଂର ଅ ରିକଵୟାରମେଣ୍ଟଟ ଆପ୍ରୁଭାଲ୍ ଏସବୁ ମୁଁ ଜିନିିଷ ଦେଖେ। ଆପଣ ଆପଣ ହାଉସ୍ୱାଇଫ୍ ଆଉ?
ହଁ।
ହୁଁ ସାର କଣ କରନ୍ତି?
ସେ ଜବ୍ କରନ୍ତି।
କଉଠି?
ଜେଏସ୍ଡବ୍ଲ୍ୟୁ ସିମେଣ୍ଟ ନାଇଁ କି?
ଜେଡଵ୍ଲୁ ର ବହୁତ ଅଛି ତାର ଆଉ ହଁ ହଁ ଡିଜେଲ କଣ କହିଲେ ଟାୱାର ରେ ଡିଜେଲ କଣ ହୁଏ?
ଟାୱାର ରେ ଯୋଉ ଆମର ଡିଜି ବସେ ଜାଣିଛ? ଅଛନ୍ତି, ଯୋଉଟାକି ଜେନେରେଟରର ଉପରେ ଡିଜିଟ ତ ଆମର ଲାଇନ୍ ପଳେଇଲେ ତାଙ୍କ ଡିଜିରେ ଚାଲେ। ତ ଏମିତି ସହସ୍ର, ଟୋଟାଲି ତିନିଟା ଡିଷ୍ଟିକରେ ଆମର ପାଖାପାଖି ହବ ଚାରିଶହ କି ପାଞ୍ଚଶହ ଡିଜି ଅଛି। ତ ଲାଇନ୍ ଗଲେ ଡିଜି ଅଛି ଚାଲିବ ନା, କିଛିଟା ଆମର ସେ ଜାଗାରେ ଲାଇନ ନାହିଁ। ଖା ଖାଲି ଡିଜିରେ ଚାଲିଛି। ତ ଟେକ୍ନିସିଆନ୍ ତାର ତେଲ ପୁ ଯୋଉ ପଡ଼ିବ ମୋ ଆପ୍ରୁଭାଲରେ ସେଇଟା ତେଲ ଟାଙ୍କିରୁ ଉଠିକି ସେ ପଡ଼େ।
ହୁଁ ହୁଁ।
ବୁଝିପାରିଲେ?
ହଁ ଆପଣ କୋଉଠି ବଲ ମାନେ ଅଫିସ ଟା ଆପଣଙ୍କର କୋ
ଆପଣଙ୍କ କୋ, କଣ କହିଲେ ହେଟା?
ଅଫିସଟା କୋଉଠି ଆପଣଙ୍କର?
ଅଫିସଟା ଭଦ୍ରକରେ।
ହଁ, ଭଦ୍ରକର କୋଉ ଜାଗା?
ଆପଣ ଭଦ୍ରକର କି?
ମୁଁ ଭଦ୍ର ରେ ରହୁଥିଲି। ଧାମରା ପୋର୍ଟରେ ଇଏ ଜବ- ଜବ କରୁଥିଲେ ତ।
ଆଚ୍ଛା, ଭଦ୍ରକରେ ଆପଣ ଜାଣିଛନ୍ତି ରାଜବାଟୀ ଛକ?
ମୁଁ ଏତେ ଭଲରେ ଜାଣିନି।
ହୁଁ ରାଜବାଟୀ ଛକ ପାଖରେ ହେଟା ଅଛି।
ହୁଁ। ଆପଣ କଣ ଜିଓ? କିଛି ବିକ ନେଟ୍ କଲସ
ହୁଁ, ହୁଁ ହୁଁ ହୁଁ କଲ ଫ୍ରୀ ଆମକୁ ଥାଏ। ନେଟ ଫ୍ରୀ ଥାଏ ଆମର।
ମାନେ ଲାଇଫ ଟାଇମ। ଯେତେ ଦିନ ଚାକ ଚାକେରୀ କରିଥିବେ
ହୁଁ ହୁଁ ଅନଲିମିଟେଡ଼ ଡାଟା, ଅନଲିମିଟେଡ଼ କଲ।
ଆପଣଙ୍କ ପାଇଁ ନା ଆପଣଙ୍କ ଫ୍ୟାମିଲି ପାଇଁ ବି?
ନା ନା ଫ୍ୟାମିଲି ପାଇଁ ନୁହଁ। କେବଳ କେବଳ ଆମ ପାଇଁ।
ଆଉ ଆପଣ ଯଦି ୱାଇଫାଇ କନେକ୍ସନ ନେଲେ?
ଆଜ୍ଞା?
ଆପଣ ଯଦି ୱାଇଫାଇ ଅ କନେକ୍ସନ ଘରକୁ ନେବେ ତାହେଲେ?
ଘରୁକୁ, ହଁ ସ୍ତା ପାଇଁ କିଛିଟା ଉଁ ଆମ ଷ୍ଟାମ୍ପଙ୍କ ପାଇଁ କିଛିଟା ଡିସ୍କାଉଣ୍ଟ ଆଉ।
ଆଚ୍ଛା।
ଅଳ୍ପ କିଛି। ବୁଝିପାରିଲେ? ଯେମିତିକି ମଝିରେ ଆମର ବାହାରିଲା ମୋବାଇଲ୍ ଜିଓ ମୋବାଇଲ୍ ବାହାରିଥିଲା, ଜିଓ ନେକ୍ସଟ୍।
ହୁଁ।
ତ ସେଟାର ଉଁ ମାର୍କେଟ୍ ପ୍ରାଇସ୍ ତାର ଥିଲା ତିନିଆ ପାଞ୍ଚ ହଜାରରୁ ପାଞ୍ଚ ହଜାର।
ହୁଁ ହୁଁ।
ତ ସେଟା ଆମକୁ କମ୍ପନୀ ବାରଶହ ହଜାର ବାରଶହ ନେଖା ଦେଇକି ଆମପାଇଁ, ଆମ ଫ୍ୟାମିଲିପାଇଁ ଗୋଟେ ଗୋଟେ ଦେଇଥିଲା।
ଆଚ୍ଛା। ହୁଁ, ସେଇଟା କଣ ସ୍ମାର୍ଟ ଫୋନ କି?
ହୁଁ ହୁଁ। ସ୍ମାର୍ଟ ଫୋନ। ତ ସେତେବେଳେ ମୁଁ କିଣିଦେଇଥିଲି ଉଁ ଛଅ ସାତଟା ଭଳିଆ କିଣିଦେଇଥିଲି ମୋର କିଛି ଫ୍ୟାମିଲି ମେମ୍ବର କିଛି ଏ ରିଲେଟିଭ୍ ମାନଙ୍କୁ ଦେଇ ଦେଇଥିଲି। ସେମାନେ ଖୁସି ହେଇଯାଇଥିଲେ।
ଅ।
ବୁଝିଲେ?
ଭଲ ତ।
କଣ କୁହନ୍ତୁ?
ସେଠି ଯୋଉ କାଳୀ ମନ୍ଦିର ଅଛ, ଅଛନ୍ତି ନା କାଳୀ ଠାକୁରଙ୍କ ମନ୍ଦିର ସେ ଯୋଉ ଉଁ
ଆପଣଙ୍କର କେଉଟା ଭଦ୍ରକାଳୀ କହୁଛନ୍ତି, ନା ଦକ୍ଷିଣେଶ୍ୱରକାଳୀ କହୁଛନ୍ତି?
ହଁ ଦକ୍ଷିଣେଶ୍ୱରକାଳୀ।
ଦକ୍ଷିଣେଶ୍ୱରକାଳୀ ହଁ ଅଛନ୍ତି ଏଇଠି ଦକ୍ଷିଣେଶ୍ୱରକାଳୀ ଅଛନ୍ତି।
ସେଠି ଆମେ କାର ପୂଜା କରିଥିଲୁ।
ଆପଣ କାର ପୂଜା କରିଥିଲେ ନାଇଁ ବଢ଼ିଆ କଥା। ମା ଦେବୀଙ୍କ ପାଖରେ କାର କାର୍ ପୂଜା କଲେ ମାନେ ଆପଣଙ୍କ କାର ଟା ଆ ଭଲରେ ଭଲରେ। କେବେ ହଇରାଣ କରୁନଥିବ ଆପଣଙ୍କୁ?
ନା। ଆଉ ଭଦ୍ରକାଳୀ ମନ୍ଦିର ତ ଯାଇଥିଲୁ। କିନ୍ତୁ ଏ ଦକ୍ଷିନେଶ୍ୱରକାଳୀଙ୍କ ପାଖକୁ ମୁଁ ଦିଥର ଯାଇଛି। ଥରେ କାର୍ ପାଇଁ ଯାଇଥିଲୁ। ଆଉ ଥରେ ଏମିତି ବୁଲାବୁଲି ପାଇଁ ଯାଇଥିଲୁ।
ଆପଣ ନନ ଓଡ଼ିଆ କି? ମାନେ ଓଡ଼ିଆ ଠିକ ସେ ମାନେ ଲାଗୁଛି କି ନନ ଓଡ଼ିଆକି ଆପଣ?
ଆମେ ଓଡିଆ। ସାହୁ ପରା।
ଆଚ୍ଛା କେଉଁଠି ଆପଣଙ୍କ ଘର?
ଆମ ଘର ରାଉରକେଲା।
ରାଉଲ୍ କେଲା ଘର? ରାଉରକେଲାରେ କୋଉ ଜାଗା? ରାଉରକେଲାରେ ତ ମୋର ପିଲା ବେଳ ରାଉରକେଲାରେ କଟିଛି। ଆପଣଙ୍କର ଗୋପବନ୍ଧୁ ପଲେଇ ଜାଣିଛନ୍ତି ନା?
ନା
ଷ୍ଟେସନ୍ ରୁ ଆପଣଙ୍କ ଷ୍ଟେସନ୍ ରୁ ଛଅ ସାତ କିଲୋମିଟର ହବ। ଗୋପବନ୍ଧୁ ପଲ୍ଲି। ସେଠି ବାପା ଯେତେବେଳେ ସର୍ଭିସ୍ କରୁଥିଲେ ମୋ ବାପା।
କୋଉଥିରେ ସର୍ଭିସ କରିଥିଲେ?
ସେଇଠି ଆମେ ରହୁଥିଲୁ।
ଆଛା। ଆମ ଘର ବାସନ୍ତି। ଆମ ଘର ବାସନ୍ତି।
ଉଁ ରାଉରକେଲା ବାସନ୍ତୀ ନାଇଁ କି?
ହୁଁ ହୁଁ।
ଓହୋ। ଆଉ ଗୋଟେ ମୋ ଜେଜେଙ୍କର ଭଉଣୀ ଯିଏ। ଉଁ ତାଙ୍କ ଭିଣେଇ ବି ସେଠି ତାଙ୍କର ସେଠି ପୁରା ତାଙ୍କ ଘର ସବୁ ସେ ତ ରେଲୱ ରେ ଚାକିରି କରିଥିଲେ। ରିଟାୟାରମେଣ୍ଟ ପରେ ସେଠି ଘର ଫର କରି ସେଇଠି ସେଟଲମେଣ୍ଟ ସମସ୍ତେ। ହୁଁ
ହୁଁ। ସେମାନେ କୋଉଠି ରୁହନ୍ତି କି ବାସନ୍ତିରେ ବାସନ୍ତିରେ ରୁହନ୍ତି କି? ହଁ କାହିଁକି ନା ସେଇ ରେଲିୱେ ଲୋକ ସବୁ ସେଇ ପାଖାପାଖି ରୁହନ୍ତି।
ହୁଁ ହୁଁ ହୁଁ ସେ ବାସନ୍ତି ପାଖାପାଖି। ତାଙ୍କର ଗୋଟେ କ୍ରେସ୍ ଅଛି ବାସନ୍ତି ସେ ବାସନ୍ତି ମାର୍କେଟ୍ ବୋଧେ?
ଆଛା ଆଛା ହଁ।
ପ୍ରେସ୍ ସଡ଼ୁ ତାଙ୍କର ଅଛି ସେ ପ୍ରେସ୍ ନା କଣ ମୁଁ ଜାଣିନି ନା ଏବଂ ତାଙ୍କୁ କହିଲେ ସେ କହିପାରିବେ। ସେ ପ୍ରେସ୍ ନାଆ କଣ?
ହଁ।
ଆପଣ ସେଠି ରାଉଲ୍କେଲାରେ କଣ ଫେମସ୍ କଣ?
କଁ କହିଲେ?
ଖାଇବା ପୂଜା ପର୍ବ କଣ ଫେମସ୍ ସେଠି?
ଆମର ସେଠି ଦୁର୍ଗା ପୂଜା ପୁରା ଫେମସ୍ ଆଉ ମଞ୍ଚୁରିଆନ୍।
ମଞ୍ଚୁରିଆନ୍ ଫେମସ୍।
ହୁଁ
ଆପଣ ତ ଥିଲେ ଖାଇଥିବେ ମଞ୍ଚୁରିଆନ୍ ରାଉଲକେଲା ମଞ୍ଚୁରିଆନ୍।
ହଁ ସେଠି ରାଉରକେଲା ମଞ୍ଚୁରିଆନ୍ କଣ ବାପା ଦିଇ ତିନି ଦିନ ରେ ଥରେ ଆଣନ୍ତି। ସେଠି ମଁ ଆଉ ଗୋଟେ ପିଈସା ହେବେ। ତାଙ୍କର ମଞ୍ଚୁରିଆନ୍ ଦୋକାନ ଥିଲା ମଞ୍ଚୁରିଆନ୍ ଚାଓମିିନ୍ ଡେଲି ବାପା ଅଫିସିରୁ ଆସିଲେ ବାପା ନେଇକି ଆସନ୍ତି ଆଉ ତା ପାଇଁ ମୋ ଦେଇ ର ମୋର ଝଗଡ଼ା। ଟିକେ ମୋ ବୋଉ ଟିକେ ମୋତେ ଅଧିକା ଦେଇଦିଏ ହୁଁ। ଆଉ ମୋ ଦେଇ କଇବ ସେ ପୁଅଟେ ବୋଲି ତାଙ୍କୁ ଅଧିକା ଦଉଚି ଆଉ ମୋତେ କମ୍ ଦଉଚି ଏଇଟା ଠିକ୍ ନୁହଁ। ମୋ ଦେଇକି କଇବ ତୁତ ଝିଅ ଛୁଆ ଟେ ସେ ପୁଅ ଛୁଆ ଟେ ସେଖାଉ ଛୋଟ ଭାଇଟେ ତୋର ଖାଉ।
ମୁଁ ତ ସବୁଦିନ୍ ଖାଏ ଆଉ ସୋମବାର ଦିନ ପିଆଜ ରସୁଣ ଖାଏନି ତ ବିନା ପିଆଜ ରସୁଣ ଦୋକାନରୁ ଖାଏ।
ନା ନା ଆପଣ ପ୍ରତ୍ୟେକ ଦିନ ଖାଆନ୍ତୁନି ସେଗୁଡ଼ା ଦେହ ପାଇଁ ଭଲ ନୁହଁ ବୁଝିଲେ କି?
ମତେ ବହୁତ୍ ପସନ୍ଦ। ମୋକ୍ ପୁଅକୁ ବି।
ପସନ୍ଦ ଠିକ୍ ଅଛି କିନ୍ତୁ ହେଲେ ସେଇଟା ଶରୀର ପାଇଁ ଭଲ ନୁହଁ। କାହିଁକିନା ଆପଣ ତାକୁ ଖାଇଲେ ଜଙ୍କ୍ ଫୁଡ୍ ଯୋଉଟା ଆପଣ କୁହନ୍ତି। ଆମ ଶରୀର ଏତେ ମୋଟାଂଶ ଅଧିକ ପଳେଇ ଆସିବ। ବୁଲେକି ଯୋଉଥିପାଇଁ ରୋଗକୁ ଆମେ ଡାକି କି ଆଣିବା ଠିକ୍ ଅଛି ଯାହା ବିି ହଉ। ବର୍ତମାନ୍ ସମୟ ହେଇଗଲାଣି ଆପଣଙ୍କୁ ମୁଁ ଆଉଥରେ କଲ୍ ଦେଇପାରିବି ଆଉ କୋଡ଼ିଏ ମିନିଟ୍ ପରେ?
ହଉ।
ନର୍ମାଲ୍ କଲ୍ କରିବି ଆପଣ ନହେଲେ ଫ୍ରି ହେଲେ ମତେ ଯୋଉ ନମ୍ବରରୁ କଲ୍ କରିଥିଲି।
ହଁ।
ତ ସେଇ ନମ୍ବରରେ କଲ୍ କରିଦେବେ ଆପଣ ଫ୍ରି ହେଲେ ମୋତେ କଲ୍ କରିବେ ମୁଁ କଲ୍ ବ୍ୟାକ୍ ଆପଣଙ୍କୁ କାରିଆ ଆପ୍ ରେ କରିବି ଠିକ୍ ଅଛି।
ହ ହଉ।
ଆଜ୍ଞା, ଧନ୍ୟବାଦ୍।
ହୁଁ।